ହାଲୋ।
ଆଜ୍ଞା କୁହନ୍ତୁ।
ହଁ କଣ କରୁଚ?
କିଛି ନାହିଁ ଏଇଠି ବସିଥିଲି।
ଓହୋ। ଆଉ ସବୁ ଭଲ ଆମେ ଏଇ ଲୁଗା ଭାଙ୍ଗି ଭାଙ୍ଗୁଚିତ ଏଇ ଲୁଗା ଭାଙ୍ଗୁଚି ସବୁ ଶୁକୁ ସୁଖାହେଥିଲା ନେଇକି ଯାଇକି ଭାଙ୍ଗୁଛୁ ଆଉ।
ଆଉ।
କଣ ଖାଇଚନ୍ତି?
ହୁଁ ଖାଇଥିଲି ଭାତ ଡ଼ାଲମା ଆ ଓ ପୋଟଳ ଆଳୁ ଭଜା
ହୁଁ।
ଆ ଆଳୁ ଚକ୍ଟା।
ଆଳୁ ଚକଟାତ ସବୁଠୁ ବେଷ୍ଟେ ଖାଦ୍ୟ ହଁ ବିନା ଭାତ ସବୁ ପଳେଇବ କିଛି ନହୋଉ ଡ଼ାଲମା ନହୋଉ ଭଜା ନହୋଉ ଆଳୁ ଟିକେ ଚକୁଡ଼ି ଦବ ଖାଲିକି ଏଇ ଗଡ଼େ ସୁନ୍ଦର ଭାତ ପଳେଇବ।
ହଁ ଏଇ ସବୁ ଖାଇଥିଲି ଆଉ।
ହୁଁ।
କଣ?
ମୁଁ ଏଁ ଆମେ ଖାଇଥିଲୁ ଭାତ ମାଛ ତରକାରୀ ଡ଼ାଲମା ଭଜା ଏମିତି ଆଉ। ଆଉସ୍ ହୁଁ।
ଆଉ ସବୁ ଭଲ?
ହଁ ଭଲ। ଆଉ ତମେ କଣ କ ଏବେ କଣ କରୁଚ?
ଏବେ ପଢୁଛି ଏ ପ୍ଲସ୍ ଥ୍ରୀ କରୁଚି।
ପ୍ଲସ୍ ଥ୍ରୀ କରୁଛନ୍ତି ହୁଁ।
ଆଜ୍ଞା
ଟି ଟ୍ୟୁସନ କରୁନୁ କରୁନ ନା କଣ ନା କରୁନୁ
ହଁ ହଁ ଟିଉସନହଁ ହଁ ଚାଲିଛି
କରୁଛନ୍ତି କେତେ କୋଉ କୋଉ କ୍ଲାସ ଛୁଆଙ୍କୁ ଧରିଛନ୍ତି କୋଉ କୋଉ ଶ୍ରେଣୀର?
ହୁଁ ତୃତୀୟ କତିରୁ ଅଷ୍ଟମ ଯାଏ ଆଉ
କେମିତି ମା ମାନେ ତାଙ୍କୁ ସବୁ ଟାଏ ସମୟ ଦେଇପାରୁଛ ତୃତୀୟ କତିରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ହଁ
ବେଶୀ ପିଲା ନୁହେଁ ଏଗାର ବାରଟା ପିଲା ଅଛନ୍ତି ଆଉ
ହଁ ଯେ ହେଲେ ବି ତାଙ୍କ ସବ୍ ସବଜେକ୍ଟ
ହଁ ହଁ ହଁ ସେଇଟା ସେଇଟା ନା ଫାଷ୍ଟ ଫାଷ୍ଟ ଟିକେ ପ୍ରୋବ୍ଲେମ ହଉଥିଲା
ଆଉ ଜଣାଜ
ହଁ ଫାଷ୍ଟ ଫାଷ୍ଟ ଟିକେ ପ୍ରୋବ୍ଲେମ ହଉଥିଲା
କେମିତି କଣ
ସେଇଟା ଟିକେ ଫାଷ୍ଟ ଫାଷ୍ଟ ପ୍ରୋବ୍ଲେମ ହଉଥିଲା ତାପରେ ଭୁବନେ ହେଇଗଲା ଆଉ
ହଁ
ହଁ ମୁଁ ଏତିକି ସମୟରେ ମୁଣ୍ଡ ଖରାପ ହେଇଯାଉଛି ପାଠ ପଢେଇକି ସେଇ ଛୋଟ ଛୁଆଙ୍କୁ ବେଶୀ ଧଇଲେ ମୁଣ୍ଡ ଖରାପ ହେଇଯିବ ସିଏ ପଢିବେ ତୁ ଅ କହିବୁ ସିଏ ଆ ଲେଖିବେ ତୁ ବ କହିବୁ ସିଏ ମ ଲେଖିବେ
ସେଇରା ଭାରି ଚିଡା ବି ଲାଗିବ
ହଁ ବା ଲେଖିବେନି ପଢିବେନିହେରା ତ ଗେଜେ ଗେଜେ କେତେ
ଛୋଟ ଛୋଟ ଛୁଆ ଥିବେ ନା ତାଙ୍କୁ କହିଲେ ବି ସେ ଶୁଣିବେନି କଥା
ନା ପା ସୁଦୁ ଶୁଣୁ ନାହାନ୍ତି ତାଙ୍କ ମଗଜ ଅନୁସାରେ କାମ କରୁଥିବେ ବଡ ବଡ ଛୁଆଙ୍କୁ ଧରିଲେ କଣକି କି ସେମାନଙ୍କୁ ଯାହା କହିବୁ ସେମାନେ ପଢେଇ ଦେବୁ ସେମାନେ ଲେଖିବେ ଯଦି ନ ଆସିବ କ -ଚାରିବେ
ହଁ କିନ୍ତୁ ଇଏ ଛୋଟ ଛୁଆ ସେ ଗୋଟେ କଥାକୁ ତାଙ୍କୁ ଦଶ ଥର ରିପିଟ୍ କରିବାକୁ ପଡ଼ିବ
ହଁ ବା ଆଉ ଛୋଟ ଛୁଆଙ୍କୁ ଧରି କୋଳରେ ବସିକି ଲେଖା କରଉନାହାନ୍ତି କି
ନାଇଁ ଏତେ ଛୋଟ ଛୁଆ କରୁନି
ହଁ ନା ନା ମାନେ ଆମେ ମାନେ ଯୋଉ କହୁଛୁ ହୁଁ
ହଁ
ଏତେ ଛୋଟ ଛୁଆ କରିନେ ତମ ମୁଣ୍ଡ ଖରାପ ହେଇଯିବ ହ ହ ହଁ ସତ କଥା ମୁଣ୍ଡ ଖରାପ ହେଇ ଯିବପା
ଏତେ ଛୋଟ ଛୁଆ ହେଲେ ମୁଁ ପାଗଳ ହେଇଯିବି
ହୁଁ ଆଉ ଛୁଆଙ୍କ କଥା
ହ
ଛୁଆଟେ ସମ୍ଭାଳିବା କମ କଷ୍ଟ କି ବହୁତ କଷ୍ଟ
ଓ ଆପଣ କଣ ଭଲ ରୋଷେଇ କରନ୍ତି ମାନେ କୋଉ ଜିନିଷଟା ଟିକେ ବେଶୀ ଭଲ ରୋଷେଇ କର
ଉଁ କିଏ ଖାଇନେ ସିନା କହିନେ କହିବେ ହଁ ଇଏ ଏଇ ରୋଷେଇ ଟା ଭଲ କରୁଛି। ମୁଁ ତ ସବୁ ରୋଷେଇ ସେମିତି ଭଲ କରେ।
ନାଇଁ ଘର ଲୋକ କହିଥିବେ ନା। କି ଆଜି ଟିକେ ଏଇ ତରକାରୀ ଟା ଟିକେ ବେଶୀ ଭଲ ଲାଗୁଛି।
ହୁଁ ଏଇ ଆଇଁଷ ଉପରେ ଭଲ ହୁଏ ଟିକେ ଆଉ। ହଁ ଏଇ ଆମିଷ ଉପଟେ ବି ବେଶୀ ଟିକେ ଭଲ ହୁଏ।
ଆଚ୍ଛା କେମିତି ବନାନ୍ତି ଟିକେ କହିବେ?
ମାଛ ତରକାରୀ ତ ଚିକେନ ତ ଆଣିଲେ ପିଆ ଚି ଚି କେଁନେ ବିରିୟାନୀ ବିରିୟାନୀ ବି ଆମର ଭଲ କରୁ। ଥରେ ଆସିଥିଲେ ସବୁ ଆମର କହିଲେ ହୋଟେଲ ଭଳିଆ ଲାଗୁଛି। ବିରିୟାନୀ ଆ ଆଗେ ତାକୁ କଣ କରିକି ଯୋଉ ମାରିନେଟ କରିକି ରଖିଦବ ଅଧଘଣ୍ଟେ ଦହି ମସଲା। ଯୋଉ ଗୁଣ୍ଡ ଯୋଉ କାଶ୍ମିର ଚିଲି ହଳଦୀ ଗୁଣ୍ଡ। ଆଉ କଣ ଉଁ ଯୋଉ ଉଁ ପିଆଜ ଆମେ ଦେଇକି ସବୁ ଗୋଳେଇ ଗୋଳା ଦେଇକି ଆ ଖଣ୍ଡେ ରଖିଦବା। ରଖିଦେଲେ ହୁଁ ସିଏ ହେଇଯିବ ମାରିନାଟେ ହେଇଗଲା ପରେ ତାପରେ ଗୋଟେ ପଟରେ ଭାତ ବସେଇ ଦେଇକି ରାଇସ ଭାତ କୁ ବସେଇ ଦେଇକି କରିଦବ। କରିଦେଲେ ଏକୁ ପିଆଜ ପକେଇକି ଅଧା ପିଆଜ ବାହାର କରିଦବ। ଛାଙ୍କି ଦେଇକି ମାନେ ଯେମିତି ପୁରା ଇଏ କଲର ପଳେଇ ଆସିବ ପୁରା ଗୋଲଡେନ କଲର ସେମାନେ ଆସିବ। ଆଧେ ବାହାର କରିଦବା ଆଉ ଏଧେ ଯୋଉ ତେଲ ଥିବ ପିଆଜ ଥିବ। ପକେଇକି ତାକୁ ଯୋଉଟା ରଖିଥିବେ। ତାକୁ ପକେଇଦବେ ପକେଇଦେଲେ ଧୀରେ ବେଶୀ ଜୋରରେ ଜାଳ ଦେଲେ ତାତିଯିବ। କାହିଁକି ନା ଏଟା ପାଣି ବେଶୀ ଦିଆହବନି ନା ଅଳ୍ପ ଅଳ୍ପ ଦେଇକି ତାକୁ ଭଲସେ ମାନେ ବେଶି ସିଝେଇବେନି। ସିଝେଇଦେଲେ ଆଉ ତା ଟେଷ୍ଟ ଲାଗିବନି। ମାନେ ହାଲକା ସିଝେଇବେ ହୁଁ ଟିକେ ଟାଣ ଥିବବି। ଟିକେ ଇଏ ଥିବ ସିଏ ସିଝି ଗଲେ ତାକୁ ବନ୍ଦ କରିଦେବେ ଆଉ ବନ୍ଦ କର। ଦେଲେ ଭାତ ଗୁଡ଼ାକୁ ହେଇଯାଇଥିବ। ଯେତେବେଳେ ଭାତ ତାର ଗୋଟା ମସ ମସଲା ସବୁ ପକେଇବେ ଭାତରେ ଘିଅ ଟିକେ ପକେଇବେ ଗୋଟା ମସଲା ଗୁଡକୁ ଛା କି ଦଉ କଣ ଫୁଟଗଲେ ସେ ଗୋଟ ମଲା ଗୁଡା ଛାଙ୍କି ଦବ। କାହିଁକିନା ଖାଇଲା ବେଳେ ଲାଗିଲେ ସେଟା ଗୋଟେ ପାଟିରୁ ଗୋଟେ କେମିତି ଲାଗେ। ମାନେ ପାଟି ଟା ଝାଇଁ ମାରି ନେଇଯାଏ। ଗୋଟା ମସଲା ରଗାଇଲେ ସେଗା ଛାଙ୍କି ଦେଇକି ରାଇସ ଏଇ ଯୋଉ ଚାଉଳ ପକେଇ ଦଉ ଚାଉଳ ହେଇଗଲେ ଭାତକୁ ଇଏ କରିଦୋଉ। ସେ ଭାତ ଯୋଉ ଗୋଟେ ମାନେ ଗୋଟେ ବଡ ଡିଶ ଭଳିଆ ଯେତିକି ତମେ ପରିମାଣ ଲ କରିଥିବ। ମୁଁ କିଲେର କରିମି ସେଇ ଅନୁସାରେ ତ ମୁଁ ଗୋଟେ ଡିସ୍ ନବ ନା ଆଉ ଏଇଟା କଣ କଡେଇରେ ହବ କି ସେଇ ତଳେ ଭା ଯୋଉ ଘିଅ ଦେଇଦୋଉ ଏ ମାନେ ଲାଗିବ ଘିଅ ଟା ଦେଇଦଉ ଭାତକୁ ଦେଇଦଉ। ଭା ତାପରେ ତାର ଯୋଉ ଚିକେନ ସବୁ ଥିବ। ପିସ୍ ହେଇକି ଆସିଥିବ ଗୋଟେ ଗୋଟେ ଲେୟାର ଦେଇକି ତାପରେ ସେ ପିଆଜ କୁ ପକଉ ପୋଦିନା ପତ୍ର ଦୋଉ ଧଣିଆ ପତ୍ର ଦୋଉ। ତାପରେ ତାକୁ କଣ କରୁ ଆମେ ପୁଣି ଯୋଉ ଗରମ ବିରିୟାନୀ ମସ୍‌ ହଁ ବିରିୟାନୀ ମସଲା। ଗୋଟା ମସଲା ଗୋଟା ଥିବ। ଗୁଣ୍ଡ କରିକି ଆମେ ରଖିଥାଉ ତାକୁ ଦଉ।
ହୁଁ।
ଟିକେ କଲର୍ ଆସିବ ବୋଲି ତାକୁ ଆମେ ଫୁଡ଼୍ କଲର୍ ଦିଅନ୍ତି। ଟିକେ ଆଖିକି, ବାଗ ଦେଖହବ ହୋଟେଲ୍ ଟାଇପ୍ ର। ହୁଁ। ଫୁଣି ତାପରେ, ଆଉ ଟିକେ ଗୋଟେ ଲେୟାର୍ ଦବ। ଦିଟା ଲେୟାର୍ କରିଦେଲେ ପରେ ଧଣିଆ ପତ ଘିଏ ଟିଏ ଦେଇଦେଲେ, ଦମ୍ ଦେଇଦବ। ଭଲ ଲାଗିବ ଆସିବ ବାସ୍ନା ପଳେଇ ଆସିନେ ଭଲ ଲାଗିବ।
ଆଚ୍ଛା ହେଲେ କେବେ ଗୋଟେ ବନା ତୁ ଯିବା ଆଉ।
ହୁଁ। ଆମର କିନ୍ତୁ ଭୋଉତ୍ ଟାଇମ୍ କରୁ ବିରିୟାନୀ କରୁ ଏବେ କେହି ନାହାନ୍ତି ବୋଲି ଆଉ କରୁନୁ। ତାପରେ ଏଇ ଛୁଆମାନେ ବି ଖାଇଲା ଅଳୁକୁ ତାଙ୍କ ଦେହ ମାନ କରେ ବି ଯାଉନେଇ ମାନେ ହଜମ ଶକ୍ତି ହୋଉନି। ମୋର ତ ଗ୍ୟାସ। ହୋଉଚି ମୁଁ କହମି କାହାକୁ?
ନାଇଁ ବିରିୟାନୀଟା ସବୁବେଳେ ଖାଇବାଟା ବି ଭଲ ନୁହେଁ। ଦେହ ଖରାପ ହବ।
କଁ ତାପରେ ଯୋଉ ଘିଅଟା ପଡ଼ୁଚି ନା ଘିଅରେ ଆଁ ତାପରେ, ଘିଅ ଟିକେ ନଦେଲ ବାସ୍ନା ଆସିବନି। ହୁଁ। ସେ ଘିଅଟା ହିଁ ପେଟ ଗରମ। ଆଉ ଭେଜ୍ ରେ ତ କନେ କେହି ମଙ୍ଗିବେନି ଖାଇବାକୁ ଏଇ ଯୋଉ ସାଧାର କନେ ବିରିଆନୀ।
ଏଁ ହଁ ସେଟା ପଲଉ ଟାଇପ୍ ର ଲାଗିବ।
ହଁ। ‌ଆଉ ଇଏ ପଲଉ ଟାଇପ୍ ର ଲାଗିବ। ଆ ଇ ଇଏ ଟିକେ କଲେ ବାଗ ଲାଗେ ଆଉ। ଆମର ତ ଘରେ କେ ମ ଟନ୍ ଫଟନ୍ ଖାଆନ୍ତିନି। ଖାସି ମାଂସ ଖାଆନ୍ତିନି। ସବୁ ଯାହା ଚିକେନ୍ ଓ ବୋରେ ଖାଆନ୍ତିି। ହୁଁ। ଆଉ ଯ ଯାହା ସେମାନେ ତ କେହି ମାଛ ମାଛ ଖାଆନ୍ତିନେଇ ଆମର ତ ମାଛ ଆମେ ଖାଉ। ଏ ଛୁଆଙ୍କ ପାଇଁ ମାଛଟା ବି ଭଲ। ଚିକେନ୍ ଓଟେ ଭଲ ନୁହେଁ।
ହଁ।
ଇଥେନେ ଓଟେ ଆଜି ଏ ଏଡ଼ିଟେ ଦେଖଥିବ କାଲି ଏଡ଼େ ବଡ଼ଟେ। ହେଇଯାଉନେଇ ନା?
ହଁ ପା। ଏରା ଇଞ୍ଜକ୍ସନ୍ ଦେଇ ଦୋଉଚନ୍ତି ନାଁ।
ହଁ ପା। ଆଉ ସେ ଯାଏଁ ଛୁଆଙ୍କୁ ଦବାଟା ଠିକ୍ ନୁହେଁ। ସେଥିପାଇଁ। ଆଉ ଆମେ ଆମର ଉଁ ମାଛ ଅଧିଆଂଶ ଟାଇମ୍ ରଖିଦୋଉ। ଅଣ୍ଡା ଟିକେ ରଖିଦୋଉ ଛୁଆ ଭାଜି ଖାଇବେ। ସିଜା ଅଣ୍ଡା ଦେ ଭଳ ଆ ଏଇ ଯୋଉ ଅଣ୍ଡା ଭଆ ଠାରୁ ସିଜା ଅଣ୍ଡା କଣ କନି ସେମାନେ କେଶର ଉଡ଼ା ଖାଇବେନି।
ହାଲ।
ହଁ ଆଉ ସେ ପା କେଶର ଖାଇବେନି ଛୁଆ ଖାଲି ଧଳାଟାକୁ ଖାଇଦେବେ। ଆରେଯୋଉଟାରେ ଭିଟାମିନ୍ ଅଛି ବେଶୀ ସେଇଟା ଖାଅ। ନାଁ ସେଟା ଖାଇବେନି। ଖାଲି ଧଳାଟାକୁ ଖାଇଦେବେ। ଖାଇଦବା ଆଉ ଇଏ କରିବେନି। ହୁଁ। ଏଇଭଳିଆ ଚାଲଚି ଆଉ।
ଏ ସିଏ ଛୁଆ ତାକୁ କିଏ ବୁଝେଇବ?
ନା ପା ସେ ଛୁଆ ଯେ ତ ସ୍କୁଲ୍ ଖାଇକି ଯାଉଚନ୍ତି ଏ ଛୁଆ ତ ସ୍କୁଲ୍ ଖାଇକି ଯାଉଚନ୍ତି ବିଶ୍ଵାସ କରିବନି ତା ମାନେ ଟାଇମ୍ ଏବି ସମୟ ସ ଅଇତ ତୁ ଧାଇଁବାକୁ ପଡ଼ିବ। ନହେଲେ କି ସମୟ ମାନେ ଏନିକି ସମ ସମୟ ଯେତିକି ଜୋରେ ଧାଇଁ ଚାଲୁ ତମେ ସେତିକି ଜୋରରେ ଚାଲୁଥୁବ। ସିଏ ଭାତ ଖାଇ ଖାଇବ ତା ନାଇଁ ହୋଉନି କି? କାହିଁକି ଯିବ ଗରମ ଭାତ ଖାଇବ। ତାକୁ ଫୁଣି ଭୋ ଭୋ ତରକାରୀ ଯାହା ବି ହୋଉ ଡାଲ୍ମା ହୋଉ କି ସିଜା ତରକାରୀ ହୋଉ କି ତାହେଲେ ପୁଣି ତା ବୁ ତବାକୁ ଗୋଡି ଅବ ଅଜା। ଆଳୁ ଖାଲି। ଭାଜିଲି। ନ ନା ଅଣ୍ଡା ଭଜା ଟିକିଏ କ କରି କିି
ଯିଏ ଯା
ନହନେ ଯୋଉ ମିଶ୍ଚର ଦିଟା ଏମିତି ଦୋଙ୍ଗେ ଖାଇକି ସ୍କୁଲ ସ୍କୁଲ ତାପରେ ସେ ଗୋଟିଏ ଛୁଆ ପାଇଁ ତ ହେତବେଳୁ ଗାଧେଇବୁ ତାକୁ ଡାକିଉ ଥିବୁ ଆଇ ଗାଧେଇବୁ ଆ ଗାଧେଇବୁ ସିଏଣେ ଧାଉଁଥିବ ସେଣେ ଧାଉଁଥିବ। ବାଡି ଗୋଟେ ଧରିକି ଯିବୁ ଏଇଭଳିଆ ହୁଁ। ଗାଧେଇ ଦେଇକି ଟାଇମ ଏଣେ ଗାଡି ଆସିକି ଠିଆ ହବଣି ସେ ଛୁଆ ଗାଧେଇତେ ମନ କରିବେନି।
ହୁ ହଁ ହ।
ହୁଁ। ଆଉ। ଏମିତି କଥା ଆଉ ହୁଁ।
ଆପଣଙ୍କ ଗାଁରେ ଲକ୍ଷ୍ମୀ ପୂଜା ହୁଏ ନା।
ଲକ୍ଷ୍ମୀ ପୂଜା ଏ ଗାଁ ଆମ ଘରେ ହିଁ ହୁଏ। ମାନେ ବଡ ମୂର୍ତ୍ତି ଆକାରେ କରୁଥିଲେ ଆମର। ଉଁ ଗାଁ ଭିତରେ ଯେତେବେଳେ ଥିନୁ ଆମର ମୂର୍ତ୍ତି ରଖିକି ବାପା ପୂଜା କରନ୍ତି। ଗାଁ ରୁ ଯେବେ ବାହାରିକି ପଳି ଆସିଲେ ବାହାରେ ରାସ୍ତା କଡରେ ରହିଲେ ସେତେବେଳେ ଆମ ଘରେ ଠାକୁର ପ୍ରତିଷ୍ଠୀତା କରିକି ରଖିଲେ ରଖିଲେ ସେଇ ଘରେ ସେଇ ଲକ୍ଷ୍ମୀ ପୂଜା ଦିନ ହିଁ ଆମର ପୂଜା କରନ୍ତି। ସେଦିନ ଅରୁଆ ମରୁଆ ସବୁ ଆମେ ଖାଉ ଲୋକ ଆକକୁ ଦଉ ଯୋଉ ଖିଚିରି ହଉ ପଲଉ ହଉ। ଆଉ ଦଉ ଯାହା ଡାଲ୍ମା ଖିଚଡି ଏମିତି କରିକି ଦଉ। ଆଉ ସବୁ ଆମେ ଖାଉ ଆମର ତିନି ଘର ତିନି ଶଶୁର ଆମ ବାପା ଆଉ ଦି ଶଶୁର। ତାଙ୍କ ସମସ୍ତେ ଆସିକି ବି ଖାଆନ୍ତି ଆଉ ଯାହା ଖ ତା ହଉ ହଁ। ଖଟା ହଉ କି ଘାନ୍ଟ ତରକାରୀ ହଉ କରାହୁଏ। ଏ ଲୋକଙ୍କୁ ଖାଲି ଡାଲ୍ମା ଟିକେ ଏଇ